ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁଭୁଛି?
ମୋ ମୋ କଥା ଶୁଣି ପାରୁଛନ୍ତି ଆପଣ?
ହଁ ଶୁଭୁଛି, ଆପଣଙ୍କୁ ଶୁଭୁଛି?
ଆଜ୍ଞା ଶୁଭିଲା ଏବେ।
ହଁ ହଁ। କଣ କରୁଛନ୍ତି?
ମୋର ତ ଘରେ ଅଛି। ଆପଣ କଣ କ
ମୁଁ କିଛି ନାହିଁ ବସିଛି ଏମିତି ଆଉ। ଛାତରେ ବସିଛି ଆ
ଆଚ୍ଛା।
ହୁଁ ଆଉ ଆପଣ କଣ୍ ଖାଇଛନ୍ତି? କଣ ଖାଇଛନ୍ତି?
ଆପଣ ଖାଇଲେଣି? ହ୍ୟାଲୋ ମୋ କଥା ଆପଣ ଶୁଣିପାରୁଛନ୍ତି?